ଖାଲୁ ହ୍ୟାଲୋ ଭାଇ ନମସ୍କାର।
ହଁ ଭାଇ ନମସ୍କାର।
କେମିତି ଅଛନ୍ତି ଆପଣ?
ହଁ ଭାଇ ମୁଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ମଧ୍ୟ ଖୁବ୍ ଭଲ ଭାବରେ ଅଛି ଆଉ କଣ କରୁଥିଲେ ଆପଣ?
ମୁଁ ବର୍ତ୍ତମାନ ସକାଳୁୁ ଉଠିଲି କିଛି ନିତ୍ୟ କର୍ମ ସାରିକି ସାଇକେଲ ଧରିକି ମାନେ କଣ କି ଟିକେ ବାହାରକୁ ବୁଲିବାକୁ ଗଲି ସେଠାରେ କିଛି ସମୟ ଶାରୀରିକ ବ୍ୟାୟାମ କଲି ଏବଂ ଶରୀରରେ ଯେତବେଳେ ଫୁର୍ତ୍ତି ପଳେଇ ଆସିଲା ଘରକୁ ଆସି ବର୍ତ୍ତମାନ କିଛି ସମୟ ଛୋଟ ବିଶ୍ରାମ କରୁଥିଲି ଆଉ ଆପଣ କଣ କରୁଥିଲେ?
ମୁଁ ମଧ୍ୟ ସକାଳୁ ଉଠି ନିତକର୍ମ ସରିଲା ବାହାରକୁ ବାହାରିଥିଲି ଟିକେ ଚାଲ ବୁଲା କରି ଆସିଲି ବର୍ତ୍ତମାନ ବାସ୍ ଘର ବାହାରେ ବସିଛି। ଆଉ ବାସ୍ ମାନେ ସୁନ୍ଦର ଲାଗୁଛି ସକାଳୁ ସକାଳୁ ଏଇ ପରିବେଶ। ଯେମିତି ଟିକେ ସକାଳୁ ସକାଳ ହିଁ ଏହି ପରିବେଶ ମିଳୁଛି ତାପରେ ତ ପ୍ରଚଣ୍ଡ ଖରା ଗରମ। ସବୁ କିଛି ମାନେ ଲାଗୁଛି ଯେମିତି ଧ୍ୱଂସ ବିଧ୍ଵଂସ ହେଇଉଠିବ ମାନେ ପ୍ରକୃତି ରହିଲେ ମ ଗୋଟେ ନିଆରା ଚିତ୍ରପଟ ବ ବର୍ତ୍ତମାନ ଆମେ ଦେଖିବାକୁ ମିଳୁଛି କି ଆଗରେ ଯେମିତି ଦେଖୁଥିଲେ ଆମେ କି ଚତୁଃପାର୍ଶ୍ଵରେ ଗଛ ଲତା ପାଣି ପବନ। ସବୁଜିମା କୋଳରେ ସମ୍ପୂର୍ଣ୍ଣ ମାନେ ପରିବେଶ ନାଚି ଉଠୁଥିଲା। କିନ୍ତୁ ଆଜି ଆଉ ସେହି ସବୁଜିମା ପରିବେଶ ନାହିଁ। ଆଜି ଚତୁଃପାର୍ଶ୍ଵରେ କେବଳ ଆପଣ ଦେଖିବେ। ଖୋଲା ଜମି ରହିଛି ଖୋଲା ଆକାଶ ରହିଛି ଆଉ ଗରମ ତାପମାତ୍ରା ସମ୍ପୂର୍ଣ୍ଣ ରୂପରେ ମାନେ ବୃଦ୍ଧି ହେବାରେ ଲାଗିଛି ନା ଆଉ ସକାଳୁ ଉ ଉଠିଲେ ସେ ଯୋଉ ଚଢେଇମାନଙ୍କର ସେ ଯୋଉ ଚିର୍ ଚିର୍ ଶବ୍ଦ ନାହିଁ। ପିଲାବେଳେ ଲାଗୁଥିଲା ଯେମିତି ସକାଳୁ ଉଠିବା ପୂର୍ବରୁ ଶୁଆ ଶାରୀ କାଉ ପାରା ସମସ୍ତେ ଆସି ମାନେ ବୋବେଇବା ଆରମ୍ଭ କରିଦଉଥିଲେ ନିଦ ଭାଙ୍ଗି ଦଉଥିଲେ। କିନ୍ତୁ ବର୍ତ୍ତମାନ ଆଜି ସେଇ ପ୍ରକାର ଶବ୍ଦ ମଧ୍ୟ ନାହିଁ। ନାହିଁ ସେମିତି ପ୍ରକାର ପରିବେଶ ରହିଛି। ଯାହାକି ସୁମଧୁର ପବନ ଲହରୀ ମାରି ଦେଇଥାଏ। ଗଛ ଲତା ପାଣି ପବନକୁ ଦେଖିକି କିନ୍ତୁ ବର୍ତ୍ତମାନ ଆଜି ସବୁ କିିଛି ମାନେ ଖାଲି ପଡ଼ିଛି। ଯେମିତି ଲାଗୁଛି ଖାଁ ଖାଁ ହେଇଗଲାଣି ପରିବାରରୁ ଜଣେ କିଏ ଯେମିତି ଚାଲି ଯାଇଛନ୍ତି। ତ
ଭାଇ ପରିବାରରୁୁ କେବଳ ଜଣେ ନୁହଁ ବହୁତ ପ୍ରାକୃତିକ ସଦସ୍ୟ ଲୋପ ପାଇଗଲେଣି କେବଳ ଜଣେ ନୁହଁ ଭାଇ। ନିଶ୍ଚିତ ଭାଇ ଠିକ୍ କଥା।
ଭାଇ ତାର ପରିଣାମ ତ ଆମେ ବର୍ତ୍ତମାନ ଭୋଗୁଛୁ ଆଉ ମେ ମାସର ଯେତେବେଳେ ପ ମାନେ ପ୍ରଚଣ୍ଡ ଖରା ହେଉଥିଲା ପଇଁଚାଳିଶି ଡିଗ୍ରୀ। ପଚାଶ ଡିଗ୍ରୀ। ମାନେ ଦେହକୁ ଅସହ୍ୟ ଜଳା ପୋଡ଼ା କଣ ଅନୁଭବ ଦଉଥିଲା ତାର ମୁଖ୍ୟ କାରଣ କଣ କି ଏହି ପରିବେଶ କ୍ଷୟକ୍ଷତି ପାଇଁ।
ନିଶ୍ଚୟ ରୂପରେ।
ଆଉ। ଯଦି ଆମେ କହିବା କହିବା ଗଲେ କଣ କି ଯଦି ଗଛକୁ ମାତ୍ରାଧିକ ପରିମାଣରେ କାଟିବା କାଟିବା। ତେବେ ସେ ନିଜ ତେବେ ସେ ତେବେ ସେ ନିଜର ଅମ୍ଳଜାନକୁ ବୃଦ୍ଧି କରିପା ପାରିବନି ବୃଦ୍ଧି ନ କରିପାରେ ଆମେ ତାହାର ପ୍ରତି ବଦଳରେ କଣ ହବ ଅଙ୍ଗାରକାମ୍ଳ ପରିମାଣ ବଢ଼ିବ ଯଦି ଅଙ୍ଗାରକାମ୍ଳର ପରିମାଣ ବଢ଼େ ତେବେ ଉତ୍ତାପ ବଢ଼ିବା ସହିତ ବିଭିନ୍ନ ପ୍ରକାର ମାନେ ଅନିୟମିତ ଭାବରେ ବର୍ଷା ଖରା ଶୀତ ଏସବୁ ହେବା ସ୍ୱାଭାବିକ କଥା ଆଉ।
ନିଶ୍ଚୟ ରୂପରେ ଯେମିତି ମାନେ ପ୍ରକୃତି ବଦଳି ସାରିଛି ଦିନକୁ ଦିନ ମନୁଷ୍ୟ ମଧ୍ୟ ଜ୍ଞାନ ବିଜ୍ଞାନର ସରଞ୍ଜାମ ଭିତରେ ସମ୍ପୂର୍ଣ୍ଣ ରୂପରେ ହଜିଯାଇଛି। ଆବିଷ୍କାର ଆଉ ଉଦ୍ଭାଦନ ଓ